ହା
ହଁ ଶୁବୁଚି?
ହଁ ଶୁଭାଯାଉଚି କଣ କରୁଚନ୍ତି?
ଏ ବସିଥିଲି ପୁଅ ଟା ପାଠ ପଢିବ ବୋଲି କି ମୁଁ କଇଲି ତୁ ବହି ଖାତା ବାହାର କର ମୁଁ ଟିକେ ଫୋନ କରେ ଖୁଡ଼ିକି ଆ
ହଁ।
ରୋଷେଇ ଆରମ୍ଭ କଲଣି?
ହଁ ରୋଷେଇ ଆଜି ହଁ ଆରମ୍ଭ ହେଲାଣି। ସେ ଅଟାଟା ଚକୁଟିକି ରଖିଦେଇଚୁ ଆଉ ସେ ସନ୍ତୁଳା ବସିଚି ଆଉ।
ହଁ ଆ ଏବେଠୁ ବି ରୁଟି ଟା କଲେ ଶୁଖିଯିବ ନାଇଁ କି? ସାଙ୍ଗେ ସାଙ୍ଗେ ଦି
ଖାଇଲା ପୂର୍ବରୁ ଟିକେ କଲେ
ହଁ ଦୁଇ ଜଣ ଅଛୁ ଜଣେ ବେଲିଲେ ଜଣେ ସେକିଦବ ସଇଲା।
ହଁ ସନ୍ତୁଳା ଟା ଫୁଟେଇକି ରଖିଦେଲେ ତାପରେ ରୁଟିଟା
ମେନେ ପରିବା ଟା ସିଜିବାକୁ ସମୟ ଲାଗିବ ହେଇଗଲେ ଗଲା।
ରୁଟି ସନ୍ତୁଳା କିନ୍ତୁ ଗୋଟେ ସୁଷମ ଖାଦ୍ୟ।
ହଁ ଦେହ ପୁରା ସୁସ୍ଥ।
ଦେହ ପୁରା ସୁସ୍ଥ ତେଲ ମସଲା ନାହିଁ କିଛି ନାହିଁ ଭଲ ଖାଦ୍ୟ।
ପ‌ଏ ସବୁ ପରିବା ବି ଦେହକୁ ଗଲା।
ହଁ ସେ ପୁଣି ସିଜା ପାଣିଟା ସେଥିରେ ରହିଲା।
ସିଜାପାଣିଟା ସେଇଠି ରହିଲା ହଁ ବଢିଆ। ରୁଟି ସନ୍ତୁଳା ଭଳିଆ ଖାଦାମ ଆମେ ଯୋଉଦିନ ଦେଖୁନୁ ରାତିରେ ଭୋଜି ଖାଉଚେ ତା ପରଦିନ ଆମକୁ କଷ୍ଟ ହୋଉନି। ଭୋଜିରେ ନିହାତି ହଁ ଯେମିତି ଲାଗୁଚି କିଛି ଖାଇନୁ।
ସେମତି ଲାଗୁଚି।
ହଁ ପା ମାନେ ଭୋଜି ଖାଇକି ଆସିବ ମ ପୁଣି କେତେ ପ୍ରକାର ଖାଇବ। କିନ୍ତୁ ଲାଗିବ ଏମିତି କିଛି ଖାଇନି କିନ୍ତୁ ରୁଟି ଦିଟା ସନ୍ତୁଳା ଟିକେ ଖାଇଦେଲେ ପେଟ ପୁରୀ ଯିବ। ଚୁପକୀ ନିଦ ହବ ଶୋଇପଡିବ ସଇଲା।
କିନ୍ତୁ ମୁଁ ପ୍ରାୟ ଯଦି ଭୋଜି କୁଆଡେ ପା ର୍ଟି ଫାଟି ଥିବ ଭୋଜି ଖାଇବା ପାଇଁ ଯିବି ଆସିଲାଠୁ ଘରେ ମତେ ଭୋକ ହୁଏ।
ହଁ ସତ କଥା ପା ମାନେ ସେଠି ଆଇସ୍କ୍ରିମ କ୍ଷୀରି, ମିଠା କେତେ ପ୍ରକାର କିନ୍ତୁ ଏମିତି ଲାଗିବ ଆଇଲା ବେଳକୁ କିଛି ଖାଇନି। ଘରେ ଦିଇଟା ନା ଠିକ କଥା ଘରେ ଦିଇଟା ରୁଟି ସନ୍ତୁଳା ହୋଉ ଭଜା ହୋଉ ଯାହାବି ହୋଉ। ସେ ପୁରା ପେଟ ପୁରିଯିବ ସାଙ୍ଗେ ସାଙ୍ଗେ ନିଦଟା ବି ବଢିଆ ହବ।
ନିଦଟା ବି ବଢିଆ ହବ। ଆପଣ ଆଜି କଣ ରୋଷେଇ କରୁଚନ୍ତି?
ଏବେ ରାତିରେ?
ହଁ।
ରାତି ରୋଷେଇ ଆରମ୍ଭ କରିନି ରୁଟି ଭଜା ହବ। ରୁଟି ଭଜା।
ହଁଅ।
ରୁଟି ଆଉ ସବୁ ପରିବା ମିଶେଇକି ଭଜା କରିଦେବି।
ସବୁ ପରିବାକୁ ମିସେଇକି ତ ଭଜା କଲେ ରୁଟିରେ ଖାଇବା ପାଇଁ ଭଲ ଲାଗେ ଆଉ।
ହଁ ସେ ଯୋଉ ଅ ଆଜି ପରିବା ଅଳ୍ପ ଅଳ୍ପ ଥିଲା ବାସି ପରିବା। ଆଜି ଆଉ ନୂଆ ପରିବା ଆସିଲା ତ। ସେ ନୂଆ ପରିବା ଗୁଡା ସବୁ ଫ୍ରିଜ୍ ରେ ରଖିଦେଇକି ସେ ଯୋଉ ବାସି ଯାହା ଥିଲା ସବୁଥୁରୁୁ ଗୋଟେ ଗୋଟେ ତାକୁ ସବୁ ବାହାରେ ଥୋଇ ଦେଇଚି। ତାକୁ ସବୁ ମିଶେଇ ମାଶେଇକି ଟିକେ ଅଧିକ ତେଲ ଦେଇକି। ଟିକେ ଜୁକୁ ଜୁକୁ କରିଦେଲେ ଭଜାଟା ଖଡ ଖଡିଆ ନ କରିକି ରୁଟି ସାଙ୍ଗରେ ଖାଇଦୋବୁ ଭଲ ଲାଗିବ ବାସି ପରିବାଟା ବି ସରିଯିବ ଆଉ।
ସରିଯିବ ନାଇଁ ତାପରେ ବି ଖଡ୍ ଖଡିଆ ଭଜାଟା ଭାତ ପାଇଁ ଭଲ। ଆଉ ଜୁକ୍ ଜୁକିଆ ଭଜାଟା ରୁଟି ପାଇଁ ଭଲ।
ରୁଟି ପାଇଁ ଭଲ ନହେଲେ ରୁଟି କିଏ ତାକୁ କିଏ ଚୋବେଇବ। ପୁଣି କ୍ଷୀର ଦରକାର ହବ। ସେଇଆ ପା।
ପୁଅ ଏବେ ପାଠ ପଢିବା ପାଇଁ ବସିଚନ୍ତି ନାଇଁ?
ହଁଅ। ପାଠ ପଢିବା ପାଇଁ ବସିଚି ଝିଅଟା ଟିଉସନ୍ ଯାଇଚି।
ପୁଅ ଟିଉସନ୍ ଯାଉନାହାନ୍ତି?
ନାଇଁ ସେ ଯୋଉ ଅନଲାଇନରେ ପଢୁଚି ଯୋଉ ପୀଡବ୍ଲୁ କ୍ଲାସ ନୁହଁ। ପୀଡବ୍ଲୁ କ୍ଲାସରେ କରୁ ଜେ ସେ କଲେଜର ଟିଉସନ୍ ଗୁଡା ଗୋଟିକ ପନ୍ଦରଶହ। ମାନେ ଗୋଟେ ତାଙ୍କର ପନ୍ଦର ହଜାର। ଗୋଟିଏ ସବଜେକ୍ଟ ପନ୍ଦର ହଜାରେ ଦଶ ମାସକୁ। ତ ତାପରେ ସୁ ସମୟ ଦେଇ ହବନି ଏବେ କଲେଜଟା ଅଛି ସକାଳ ଛଅଟା ରୁ ସାଢେ ଦଶଟା। କିନ୍ତୁ କଲେଜ ଖୋଲିଲେ ତାଙ୍କର ହୋଉଚି ନଅଟା ରୁ ସାଢେ ଚାରି। ତା ବାଦ୍ ସେମାନେ ଯେହେତୁ ଏ ବର୍ଷ ସେକେଣ୍ଡ ଇଅର ଟା ପ୍ଲସ୍ ଟୁ ସେକେଣ୍ଡ ଇଅର ଟା ତାଙ୍କ ମାମ୍ ଫୋନ୍ କରିକି କହିଛନ୍ତି କି ଆଉ ଘଣ୍ଟେ ପିଲାଙ୍କୁ ରଖାଅ ସେମାନେ ଟିକେ ଘରେ ପାଠଗୁରା ଢିଲା କରୁଛନ୍ତି। ତ ପାଠ କରିକି ଯିବେ ମାନେ ସାଢେ ପାଞ୍ଚ୍ ନଅ ରୁ ସାଢେ ପାଞ୍ଚ୍। ତାପରେ ଆସିଲେ ଆଉ ଟିଉସୁ ହଁ ନଅ ରୁ ସାଢେ ପାଞ୍ଚ୍ ଆଉ ତାପରେ ଯୋଉ ସେତିକି ପାଠ ତ ପ୍ରାକ୍ଟିସ କରୁ କରୁ ଆଉ ସମୟ ନାହିଁ ଥକି ଯାଇଥିବ ଛୁଆ। ଆଉ ଟିଉସନ୍ ଯିବାକୁ ଆଉ ଟାଇମ୍ ନାହିଁ।
ଯାଇଥିଲା ଓଭରଲୋଡ ସେ ପା କହିଲା କହିଲା କିଛି ହବନି ତା ବାବା ଗୋଟେ ବୁଝିଥିଲେ ଟିଉସନ୍ ଯାଇଥିଲା। ଆ ସେ ସାଢେ ଚାରି ହଜାର ମାସକୁ ତିନ୍ ଟା ସବଜେକ୍ଟ ପଢେଇଲେ ସାଢେ ଚାରି ହଜାର ଟଙ୍କା। ଗୋଟିଏ ମାସ ତ ଯାଇଛି ଗୋଟିଏ ମାସ ଦିଆହେଇଛି ସେ କହିଲା ମୁଁ ଯିବିନି କହିଲା ଏ କୂଳକୁ ହେବିନି କି ସେ କୂଳକୁ ହେବିନି।
ବାସ୍ ସେଇଟା ସେ ଠିକ୍ ବୁଝିଚନ୍ତି।
କହିଲା ପା କହିଲା ଖାଲି ପଇସା ଉଡା ଯିବ କିନ୍ତୁ ମୁଁ ଏକୂଳକୁ ହେବିନି କି ସେକୂଳକୁ ହେବିନି ନା କଲେଜ୍ ପାଠ କରିପାରିବି କଇଲା ସେମାନେ ପଢଉଚନ୍ତି ଅଲଗା ଏମାନେ ପଢଉଚନ୍ତି ଅଲଗା ମୁଁ କୁଆଡେ କଣ କରିବି। ମୁଁ ତ ଆଉ ମାନେ ଆଉ ପାରିବିନି କଇଲା ମୂଳୁରୁ ସୁନ ହେଇଯିବ। ହଁ ବା କୁଆଡୁକୁ ହବନି। ତାଙ୍କର ବି ଟ୍ୟୁସନ୍ ଟା ଆରମ୍ଭ ହବ ସାଢେ ଚାରିଟାରୁ ଇଏ ତ କଲେଜ୍ ରୁ ଆସିବ ସାଢେ ପାନ୍ସାଟାରୁ। ପୁଣି ଦୂର ବାଟ। ବର୍ଷା ପାଣି ଦିନ ପୁଣି ହଇରାଣ ସେ ନିଜେ ତା ଆଡୁ ମନା କଲା କଇଲା ନାଇଁ ମୁଁ ଯିବିନି। ମୁଁ ମୋର ପି ଡବ୍ଲୁ ରେ ଇଏ ହେଇଯାଇଛି ପି ଡବ୍ଲୁ ରେ ବଢିଆ ପଢା ହଉଛି ମ। ହଁ ଅ ନଲାଇନ ଆପଟା ସେଟା ତିନି ହଜାର ଆଠଶହ ବୋଧେ ଦେଇଛି ବର୍ଷ ସାରା ପାଇଁ। ଆ ଇଏ ମାସକୁ ସାଢେ ଚାରି ହଜାର।
ମାସେ ମାନେ ପୁଣି ଏଥିରେ ସେ କୋଡିଏ ଦିନି ଖଣ୍ଡ ଯାଇଛି ସେ କଣ କାମ ହେଲା ଘର କାମ ଯେ ଆହୁରି ଦଶ ଦିନ ବନ୍ଦ ହେଇଗଲା ଏରା ଲସ ନା ପୁଣି ସେ ଓଷା ବାର ଓ ପୂଜା ପର୍ବରେ ବନ୍ଦ ବାନ୍ଦ କରିବେ।
ସେ ପୁଣି ପଇସାଟା ଯେମ ଯେତିକି ନବା କଥା ସେ
ହଁ ନବା କଥା ନେବେ ସେ ତ ସେମ୍ ଯେ ଅଛି ନବା କଥା ନେବେ।
ଆଉ କଣ ଖାଇଛନ୍ତି।
ଏବେ ଏବେ କିଛି ଖାଇନି ଆଜି ଡେରିରେ ଭାତ ଖାଇଥିଲି ଆଜି ଡେରିରେ
ଡେରିରେ ଭାତ ଖାଇଲେ ଆଉ କିଛି ଖାଇବା ପାଇଁ ଇଚ୍ଛା ହୁଏନି।
ନା ଆଜି ସକାଳୁ ପଖାଳ ମୁଠେ ଖାଇ ଦେଇଥିଲି ତ ତାପରେ ଛୁଆ ଉରା ଆସି ଥିଲେ ସେ ରୁଟି ଥିଲା ରୁଟି ଥିଲା ଆଉ ଭଜା ଥିଲା ହୁଁ ଆଉ ଗୋଟେ ସତ୍ସଙ୍ଗ ଯାଇଥିଲେ ଯେ ହେଟୁ ଉପମା ଆଉ ଘୁଗୁନି ଆଣିଥିଲେ। ସେମାନେ ସ୍କୁଲରୁ ଆସିକି ସାଢେ ଦଶଟା ବେଳୁ ଖାଇଦେଲେ ସିଏ ଆଉ ଭାତ ଖାଇଲେନି। ନହେଲେ ସ୍କୁଲରୁ ଆଇଲା ବେଳେ ମୁଁ ରୋଷେଇ କରିଦେଇଥାଏ ସେମାନେ ଖାଇଦିଅନ୍ତି। ତ ସେରା ସେୟାତ ସେମାନେ ଖାଇଦେଲେ ଉପୁମା ଘୁଗୁନି ରୁଟି ଆଉ ଆଳୁ ଭଜା ମିଶେଇକି। ମୁଁ ପଖାଳ ଆଳୁ ଭଜା ଖାଇବି ବୋଲି ସକାଳୁ କରିଥିଲି ଖାଇଦେଲେ ଯେମିତି ସେ ଆଉ ଖାଇଲେନି ତିନିଟା ବେଳୁ ଏକାଥରେ ଖାଇଲେ ଗରମ ଭାତ। ମୁଁ ପଖାଳ ଆଳୁଭଜା ଖାଇଥିଲି ପୁଣି ଆଉ ଗରମ ଭାତ ମୁଠେ ଖାଇଥିଲି ଆଉ ଭୋକ ନାହିଁ। ଏବେ ଦିଥର ଭାତ ଖାଇନି ଅଭ୍ୟାସ ସ ଭାଙ୍ଗିଗଲାଣି ଗାଁରେ ତିନିଥର ଭାତ ଖାଏ କିନ୍ତୁ ଏଠି ଅଭ୍ୟାସ ଭାଙ୍ଗିଗଲାଣି ଯେ ଆଉ ସେ ଥ ଯୋଉ ସେକେଣ୍ଡ ଥର ଖାଇଦେଲେ ଛାତିଟା ପୋଡୁଛି ବା।
ମୁଁ ବି ବାହାଘର ପୂର୍ବରୁ ଗାଁରେ ତିନିଥର ଭାତ ଖାଏ।
ହଁ ବା।
ତ ଯୋଉ ସୁ ସକାଳେ ଉଠିକି ଛଅଟା ସାଢେ ଛଅଟା ଭିତରେ ଚା ଟେ, ମାନେ ଚା ମୁଁ ପିଏନି ମୁଁ ବିସ୍କୁଟ୍ କି ଟିକେ ସେଉ ଫେଉ ପକେଇ ଖାଇଦିଏ। କି ଚୁଡାଭଜା ହେଲା କି କଣ ପ କେଇ ଖାଏ, ଛଅଟା ସାଢେ ଛଅଟା ଭିତରେ। ତାପରେ ପୁଣି ନଅ ଛୁଆ ସ୍କୁଲ୍ ଗଲାଠୁ ଆମର, ପୁତୁରା ଦିଟାଙ୍କ ସ୍କୁଲ୍ ଯିବେ ନଅଟା ପଇଁଚାଳିଶ କି ଦଶଟା ଭିତରେ ସେଠୁ ଭାତ। ସକାଳ ପଖାଳଟା, ତାପରେ ସେଠୁ ପୁଣି ଦିହିପଅର ଖିଆଟା ସାଢେ ଗୋଟେ ଭିତରେ। ସେଠୁ ପୁଣି ଚାଟା ବେଳକୁ ଯାହା ଏଇ ଚା ଫାଆରେ ଟିକେ ନା କୁ ପକେଇକି ଖା, ନହେଲେ ଯାଇ ଜଳଖିଆ ପତ୍ର ହେଇଥିବ ଘରେ ଟିକେ ଖା। ପୁଣି ରାତିରେ ଏଠୁ ଭାତ ଏମିତି ସିଷ୍ଟମ୍ ଥିଲା। ଏ ଠିକି ଆସିଲାଠୁ ଆଉ ସକାଳେ ତ ଆଉ ପାଉ ପଖାଳ ଖାଉନାହାନ୍ତି। ମୋତେ ଏକୁଟିଆ ଖାଇବା ପାଇଁ ଇଚ୍ଛା ହଉନି ଆମର ସାଙ୍ଗ ହେଇ ଖାଇବାର ଅଭ୍ୟାସ ପଡିଯାଇଚି। ଆ, ଏକୁଟିଆ ଖାଇବା ପାଇଁ ଇଚ୍ଛା ଲାଗୁନି, ଅଁ, ତ ସକାଳେ ଯାହା ଜଳଖିଆ ଫଳିଖିଆ ଖାଇଦଉଛି। ଏକାଥରେ ରୋଷେଇ ବାସ ସରିକି ଏକାଥରେ ଭାତ ଖାଉଛୁ ଯେ ସେଟା ଏକାଥରେ ଏଗାରଟା ବାରଟା ବେଳକୁ ହଉଛି, ଆଉ ଆଉ ଆଉ ଚାରଟା ବେଳକୁ ଆଉ ଭୋକ ହଉନି ଖାଇବାକୁ ଆଉଥରେ। ଆଉ ଗୋଟେ ଟାଇମ୍ କେତେବେଳେ ଅଛି କହୁନାହାନ୍ତି ଅପା ଆଉ ଥରେ ଖାଇବା ପାଇଁ?
ନା, ନା ସେଇଆ ପଳ ଗାଁରେ ତିନି ଥର ଭା ତ ଖାଇଦିଏ, ଏଠି ଥରେ ଖାଇଲାକୁ ଛାତି ପଡୁଚି। ଏରା ଆଉ ଦେହରେ ଯାଉନି ମ।
ଦି- ଦିନକୁ ଦିନ ଇଏ ହେଲାଠୁ ଏରା ଆଉ ଆ ଯୋଉ ରାସ ସାର ଜିନିଷ ସବୁ ଖାଉଚେ ଆଉ କୋଉ ଦେହ ସବୁ ସୁସ୍ଥ ରହୁଛି କି।
ସେଇଆ ପା।
ଇଣ୍ଟରନାଲି ହଉ ଏକ୍ସଟ୍ରାର୍ନାଲି ହଉ ପାର୍ଟ ସବୁ ଯାଉଛି।
ସବୁ ଯାଉଛି ଠିକ କଥା। ସବୁ ପ୍ରକାର ରୋଗ ଦେଖୁନ ଏବେ, ଆଜି ଦେଖଥିବ ଲୋକଟା ଭଲ ଥିବ ତାର କାଲି କଣ ଗୋଟେ ହଉଚି ଅପରେସନ୍ ହବ। କି କଣ ହବ ନା?
ହଁ ଆଗ ତୁରା ଡାଇବେଟିସ୍ ବାହାରି ପଡୁଚି, ନହେଲେ ବ୍ଲଡ୍ ପ୍ରେସର୍ ବାହାରି ପଡୁଚି।
ହଁ ଏ ଛୁଆ ପା ଯେତେବେଳେ ପାଠ ପଡୁ ନାହାଁନ୍ତି ଚଗଲା ହଉଛନ୍ତି ପ୍ରାଇଭେଟ୍ ରେ ପଡଛନ୍ତି ନା ପଇସା ଗୁଡା ବହୁତ ଖର୍ଚ୍ଚ ହଉଚି। ମୁଁ ଯଦି ଜୋର ରାଗିକି ପାଟି କରିଦଉଛୁ ସାଙ୍ଗ ସାଙ୍ଗ ମୁଣ୍ଡ ବୁଲେଇବା ଆରମ୍ଭ ହେଇଯାଉଛି।
ହଁ ବି ପି ବଢି ଯାଉଛି।
ବି ପି ଉଁ, ହାଇ କି ଲୋ କଣ ହେଇଯାଉଛି ମୁଁ କଣ ମାପୁଚି। କିନ୍ତୁ ତ ମୁଁ ଜାଣୁଚି ମୋ ଥରୁଛି ହେଟୁ ପୁଣି ରିଲାକ୍ସ ହେଇ ବସି ପଡୁଛି ହେରା ଯାହା ହଉଛନ୍ତି ହୁଅନ୍ତୁ। ପୁଣି ମୁଁ ଧୀରେ ଧୀରେ କମୁଛି। ରାଗ ଟା ଲାଗୁଚୁ, ପଇସା ଗୁଡା ଏତେ ସାଇଲା ବେଳକୁ ହଁ ସେୟା ବା ନି ଜର ସବୁ ଖର୍ଚ୍ଚ କାଟିକି ତାଙ୍କୁ ଦେଲା ବେଳୁ ଦରମା ଉଡା। ତ ଯେତେବେଳେ ଟିକେ ଢିଲା କରୁଛନ୍ତି ରାଗ ହେଇଯାଉଚୁ ଜୋର। ରାଗିକି ପାଟି କରିଦେଲା ବେଳୁ ଜୋର, ରାଗହେଲା ବେଳେ ପାଟି ଟା ଆଉ କଣ ଥିରିକି ହବ ନା ହବ। ଜୋରେ ପାଟି ହେଇଗଲା, ଜୋରେ ପାଟି ଟା ହେଇଗଲା ବେଳକୁ ସେ ମୁଣ୍ଡ ବୁଲେଇ ପକଉଚି ଆଉ, ଆ, ଥରୁଚି ତ ଗୋଟା ପୁରା ଆଉ।
ମୁଁ ବି ଘରେ ସେମିତି ଥିଲାବେଳେ ମୋ ପୁତୁରା ଦିଟା ଯଦି ପାଠ ପଢାରେ ଟିକେ ଇଏ କରିବେ ଅ, ଏରା ଖେଚଡ ହୁଅନ୍ତି, ଏ ପୁଅରା ଏମତି ପୁଅ ଛୁଆରା ଟିକେ ବେଶୀ ଖେଚଡ। ଏ ଉଁ, ତ ଖେଚଡ ହୁଅନ୍ତି, ବଡାଟା ଷଷ୍ଠ ପଢୁ ଉଁ, ମୋ ବାହାଘର ବେଳକୁ ବଡଟା ଷଷ୍ଠ ପଢୁଥିଲା। ସାନଟା ଦି ତୀୟ ପଢୁଥିଲା, ସାନଟା ଏତେ ବେଶୀ ତାକୁ ପ୍ର ସେଇ ବଡଟାକୁ ଷଷ୍ଠ ପାଠ ପଢିଲାଣି ଯାହେଲେ ଟିକେ ନାଉ ଦେଖିବାକୁ ପଡିବ ନାହିଁ। ମୋତେ ରାଗ ହୁଏ ତାକୁ ଏମତି ପାଟି କରେ, ବହୁତ ପାଟି କରେ।
ସେୟା ପା।
ଆଉ ପାଟି କଲା ମାନେ ପାଟି ଟା ଖାଲି ତ କହି ହେଇଯିବ, କହି ହେଇଯିବ।
କହି ହେଇଯିବ ଠିକ କଥା ସ-ତାପରକୁ ତାପରକୁ ସେ ଖାଲି ବାହାରି ଆସିବ। ଏମିତି ଶାନ୍ତ ଥିବ ମଣିଷ ଶାନ୍ତ ଥିବ, ସେଇଆ ପା।
ଏ ପୁଣି ସଇଲା ଟିକେ ପରେ ଏଠୁ ପୁଣି ତାପରେ ଆଉ ଭଲ ଲାଗିବନି, ହଁ ପିଲାଟାକୁ ଏତେ କଥା କହିଲି କି କଣ ହେଠୁ ମନ ଦୁଃଖ ହବ। ହେଠୁ ପୁଣ
ହେତେବେଳେ ଡାକ ହେଠୁ ଟିକେ ଗେଲ କର ଟିକେ ଗେହ୍ଲା କରିଦିଅ ତାପରେ ଯାଇକି ମନ ଶାନ୍ତି ହବ ନହେଲେ ହବନି।
ଗୋଟେ ପାଠ ଟା ନ ପଢିଲେ ଏବେ ଆଉ କଣ ହବ କହିଲ।
ହଁ ଆଉ କଣ କାହା ଛୁଆ ଟା କାହାକୁ ଇଏ ଲାଗୁଚି କି।
ହଁ ହଁ। ଆଉ ଏବେ ପାଠ ଛଡା ଆଉ କିଛି ନାହିଁ। ଆମେ ଦେଖୁନ ଆମେ ଚତୁର୍ଥରେ ଯାଇକି ଶିଖୁଥିଲେ ଏ ବି ସି ଡି। ଅବିକା ଛୁଆ ପୁରା ମାନେ ପ୍ରାରମ୍ଭ ବୋଧରେ ଏ ବି ସି ଡି ଶିଖିକି ହିନ୍ଦୀ କ ଖ ଶିଖି ଯାଉଛନ୍ତି ଅ ଆ।
ସେଇଆ ପା ଆମେ ଟ୍ରାନ୍ସଲେସନ ର ଶିଖିଲା ବେଳକୁ ପଞ୍ଚମ, ଷଷ୍ଟ, ସପ୍ତମ। ପ୍ରଥମ ଯାଉନାହାନ୍ତି ଛୁଆ ପ୍ଲେ ସ୍କୁଲ୍ ରୁ ସେ ଟ୍ରା
ହଁ ବା ମୋର ମନେ ପଡିଚି ମୁଁ ଅଷ୍ଟମରେ ହିନ୍ଦୀ ଅ ଆ ଶିଖିଥିଲି। ଇଏ ଛୁଆ ଅଷ୍ଟମ ଗଲାବେଳକୁ କୁଆଡେ ଛିନ ଛତ୍ର କରିଦଉଛନ୍ତି। ସେ ଅନୁସାରେ ପାଠଟା ଯଦି ସେମାନେ ମ୍ୟାନେଜ୍ ନ କରିବେ ଅସୁବିଧା ହବନି।
ଆଜିକାଲି ଦୁନିଆ ରେ ତ କେବଳ ପାଠ।
ପାଠ ବା। ପାଠ ଦି ଅକ୍ଷର ନ ପଢିଲେ ଆଉ କିଛି କରିପାରିବେନି ସତ କଥା।
ସେଇଆ ବା।
ସେ ମାନେ ପାଠ ପଢିଥିଲେ ଅନଲାଇନ୍ ରେ ବି ବହୁତ ଗୁଡାଏ କାମ ଆସୁଚି କରିପାରିବେ। ଆଉ ଯଦି ନ ପଢି ପାରିବେ ସେ ତ ଆଉ କିଛି ଖୋଲି ପାରିବେନି କରି ପାରିବେନି କେମିତି କଣ ହବ କହୁନ।
ରୋଜଗାର ତ ନିହାତି ଦରକାର।
ସେଇ ଟେନସନ୍ ରେ ତ ମଣିଷ ଖାଲି ସବୁବେଳେ ଟେନସନ୍ ରହିବ ଆଉ। ହଁ ଛୁଆ ଟିକେ ପା ପାଠ ପଢ଼ିବେ ଇଏ କରିବେ ସିଏ କରିବେ ହେଇରା ଭାବି ଭାବିକା ବେଶୀ ଟେନସନ୍।
ହଁ। ଓ ହଉ, ହଉ ତମେ ତ ସନ୍ତୁଳା ବସେଇଚ ମୁଁ ଟିକେ ଯାଉଚି ଖାଲି ପରିବା ଟା କାଟିଦିଏ, ତାପରେ ତମକୁ କଲ୍ କରିବି କଥା ହବା ଆଉ ଟିକେ ଆଉ ହେଲା।
ହଁ ହଉ ଆଜ୍ଞା।